ହ୍ୟାଲୋ ନମସ୍କାର। ହେଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଭା ଯାଉଛି ତ। କିମିତି ଅଛନ୍ତି? ହ୍ୟାଲୋ।
ଆଜ୍ଞା ଶୁଣି ପାରୁଛନ୍ତି ହଁ। ତ ନେଟୱାର୍କ ନ ଆସି କାହିଁ ଫୋନ୍ କରୁଛ।
ହେ ବାହାରେ ବସି ନେଟୱାର୍କରେ ରଖୁନି ମୁଁ କଣ କରିବି।
ଓ ହୋ
ଆଉ କେମିତି କଣ ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି। ଆଉ ଖରାବେଳ ଖାଇବା ସାରିଲାଣି।
ହୁଁଁ ଆମର ତ ସରିଲାଣି। ଯେହେତୁ ଆଜି ଟିକେ ସୋମବାର ଟିକେ ଥିଲା ଆମର ଟିକେ ଭାତ ଡାଳି ଡାଲମା ଖଟା ଟିକେ ଟିକେ ଫୁଲକୋବି ଟିକେ ଆଉ ଟିକେ ଦହି ବାଇଗଣ ଟିକେ ଆଉ କଦଳୀ ଭଜା। ସବୁ ପ୍ରକାରେ ଭଲ ଆ ଅ ଖାଇବା ହେଇଥିଲା ଆଉ ଖାଦ୍ୟ ଆଉ ଆପଣଙ୍କର?
ଆମର ହେଇଥିଲା ଭାତ ଡାଲମା ଆଉ ଆଳୁ ସିଝା ହେଇଥିଲା ତାକୁ ସୋରିଷ ତେଲ ପକେଇ ଚକଟି ଦେଲୁ। ଆଉ ଟମାଟୋ ଚକଟା ଆଉ କାଗଜି ଲେମ୍ବୁ ମାନେ ସେ ସେଟା ବି ଗୋଟେ ପାଗ ଟାଇପ ର ହେଇଥିଲା ଆଉ।
ଆଉ କଣ ଏବେ ଆପଣଙ୍କର କେମିତି କଣ ଆପଣଙ୍କର ଉଁ ଚତୁଃପାର୍ଶ୍ଵରେ ଅଳିଆ ଆବର୍ଜନ କେମିତି କଣ ସଫା କରୁଛନ୍ତି।
ସଫା କଣ କରିବୁ ଏବେ ତ ବର୍ଷା ପାଗ ଆସିଗଲା। ବର୍ଷା ଟିକେ ଟିକେ ଲାଗି ରହିଛି ବର୍ଷା। ବା ତୁ ଏଠି ପାଣି ଜମେ ସେଠି ପାଣି ଜମେ ତାପରେ ଏମତି ଚାଲିଛି ସେଥିଲାଗି ଆମର ବି ବଚିଙ୍ଗ ପାଉଡର ଆଣି ଘର ଚାରିିକ ପକେଇ ଦେଇଛୁ। ଆ ମାନେ ମାନେ ଜୀବାଣୁ ପିବାଣୁ କିଛି ଭିତରକୁ ଆସି ଯେମିତି ନ ପାରିବେ। କୀଟ ପୋକ। ତାପରେ ବ୍ଲିଚିଙ୍ଗ ପାଉଡର ଆମର ଗୋଟେ ଲିଟର ପାଣିରେ ଗୋଳେଇକରି ଆମ କୂଅରେ ପକେଇଛୁ ଆମ କୂଅ ପାଣି ଟାକୁ ସଫା ରଖିବା ପାଇଁ
ଯାହାଫଳରେ କି ଆପଣଙ୍କ କୂଅ ପାଣି ସଫାସୁତୁରା ହେଇ ରହିବ ଯାହା ଆପଣଙ୍କର ପରିବାର ଆଉ ଆପଣ ହେ ପାଣିକି ବ୍ୟବହାର କରିପାରିବେ। ଯାହା ଫଳରେ ସ୍ୱଚ୍ଛତା ରହିପାରିବ।
ଆଜ୍ଞା।
ଆଉ କେମିତି କଣ ଆପଣଙ୍କର ଗାଁର ପରିବେଶ କେମିତି କଣ ଏବେ ଅଛି?
ଗାଁ ର ପରିବେଶ ସବୁ କୋଉଠି କାଦୁଅ ଖାଲ ଆଉ ତାପରେ କୋଉଠି ମା ଏଇ ଯୋଉ ପବନ ହଉଚି
ମାଟି କାଦୁଆରେ ବହୁତୁ ଆ ଆପଣଙ୍କର ରାସ୍ତା ବହୁତ ଖରାପ ଅଛି।
ଆଜ୍ଞା।
ଆଉ କେମିତି ମରାମତି କରୁନାହାନ୍ତି ଆପଣଙ୍କର ଅ ଅ ରାସ୍ତା। ଯାହାଫଳରେ ଆପଣ ସୁବିଧାରେ ଯିବା ଆସିବା କରିପାରିବେ।
ଆମ ଗାଁର ମୁଖିଆ ଯାଇଁକିରି ଆମର ସରପଞ୍ଚଙ୍କ ସହିତ କଥା ହେଇଛନ୍ତି। ସେ ଏହି ବା ଏହି ବାବଦରେ ସେ କିଛି ପଦକ୍ଷେପ ନେବା ପାଇଁ। ତ ଆମେ ଯାଇଁକିରି ତ ସେ ତାଙ୍କ ପାଖରେ ଆମର ଅଭିଯୋଗ କରିଛୁ। ସେ କିଛି ପଦକ୍ଷେପ ନେବେ।
ବି ତ ଜାଣିଥିବେ ବର୍ଷା ଋତୁ ଯେହେତୁ ପଳେଇ ଆଇଲାଣି ବି ତ ରୋଡ କାମ କରିବାଟା ବହୁତ ମୁସ୍କିଲ ହବ ଆପଣଙ୍କର ଖରାଦିନ ଋତୁ ଯେତେବେଳେ ଥିଲା ଗ୍ରୀଷ୍ମ ଋତୁ ଆପଣ ସେଇ ଟାଇମରେ ବି କରି ପାରିଥାନ୍ତେ ଆପଣଙ୍କର? ରାସ୍ତା ଯାହାଫଳରେ ବି ବହୁତ ଶୀଘ୍ର ଶୁଖି ଯାଇଥାନ୍ତା ଖରା ଯେହେତୁ। କହୁଥିଲା ଆପଣ ଏଇ ବର୍ଷା ଯେହେତୁ ହଉଛି ଶୁଖିବାଟା ବହୁତ ମୁସ୍କିଲ ଏବେ ହେଇଯିବ।
ଆଜ୍ଞା। ଆଉ ଆଉ ଆପଣଙ୍କର ସ୍ଵାସ୍ଥ୍ୟ କେମିତି ଅଛି?
ମୋ ସ୍ୱାସ୍ଥ୍ୟ ତ ଦେଖୁଛନ୍ତି ଉ ବହୁତ ଭଲ ଅଛି ଯେହେତୁ ମୋର ଖାଦ୍ୟ ଯେହେତୁ ଭଲ ବ୍ୟବହାର କରୁଛି। ଆମର ବାଡିରେ ମୁଁ ଜାଣିଥିବ ତ ବହୁତ ମୁଁ ମୁଁ ଗଛକୁ ବହୁତ ଭଲ ପାଏ ମୋ ବାରିରେ କି ସବୁ ପ୍ର୍ରକାର ଫଳମୂଳ ମୋର ପନିପରିବା ଯେମିତିକି ପନିପରିବାରେ ଆମ ଆମର ରହୁଛି ଆମର କୋବି ଭେଣ୍ଡି କଲରା। ଆଉ ହଉଛି ଆମର ଯେତିକ ଭଲ ଭଲ ଖାଇବା କଦଳୀ। ହୁଁ ଲେମ୍ବୁ କମଳା ସବୁ ଏଇ ଏ ନଗେଇଛି ଆମ ବାରିରେ ଆଉ ଆପଣ କେମିତି କଣ ଆପଣଙ୍କ ବାରିରେ ଭଲ ଭଲ କିଛି ଗଛ ଲଗେଇଛନ୍ତି।
ଆଜ୍ଞା ମୁଁ ତ ଗଛର ବହୁତ ଯତ୍ନ ନିଏ। ଆମର ଯେହେତୁ ରଥ ଯାତ୍ରା ଆଗକୁ ଆସୁଛି। ରଥଯାତ୍ରା ପୂର୍ବରୁ ମାନେ ରଥଯାତ୍ରା ଥିବ କିଛି ଦିନ ତା ପୂର୍ବରୁ ଆମର ଗଛ ଲଗାଯାଏ। ଯେମିତିକି ଜହ୍ନି ଭେଣ୍ଡି କାକୁଡ଼ି କଖାରୁ ପାଣି କଖାରୁ। ଏଇ ସବୁ ଗଛ ଆମର ଲଗାଯାଏ ତ ସେ ସବୁ ଚାରା ପଡିଛି। ସେ ସବୁ ଗଛ ହେଲେ ଗୋଟେ ଗୋଟେ କରି ଆମେ ଆମର ପିଢାକୁ ମାନେ ଘରର
କିଛି ନଗାନ୍ତୁ ପନିପରିବା ନଗେଇବା ଦ୍ଵାରା ଯେହେତୁ ଦେଖୁଥିବେ ବ ବଜାରରେ ବହୁତ ବ୍ୟବସାୟୀ ମାନେ ଅଧିକ ଦାମ୍ ରେ ବେପାର କରୁଛନ୍ତି ପନିପରିବା ଯାହା ଫଳରେ କି ଆପଣଙ୍କୁ ଅସୁବିଧା ହଉଥିବ ପନିପରିବା କିଣିବାରେ। ଆପଣ ଯଦି ଆପଣଙ୍କ ବାରିରେ ଆପଣଙ୍କ ବାରିରେ ଯଦି ପନିପରିବା ନଗେଇପାରିବେ। ଆପଣ ବହୁତ ଶସ୍ତାରେ ଆପଣ ବ୍ୟବହାର କରିବେ ଆଉ ଖାଇପାରିବେ ବି।
ଆଜ୍ଞା ନାଇଁ ଆମର ବାଇଗଣ ଆଉ ଟମାଟର ଲାଗିଛି। ଆଉ ବରୁଗୁଡି ଛୁଇଁ ଯୋଉଟା। ବରୁଗୁଡି ଛୁଇଁ ଟା ବି ଲାଗିଛି କଞ୍ଚା ଲଙ୍କା ଲାଗିଛି।
ଆଉ କଖାରୁ ଜହ୍ନି ଆମର ବାଇଗଣ ଟମାଟର ତାହେଲେ ସବୁ ପ୍ରକାର ଲଗେଇଛନ୍ତି।
ଆଜ୍ଞା ଲଗାହେଇଛି ଆଉ। ଆମର ସଜନା ଛୁଇଁ ଗଛ ଦୁଇଟି ଅଛି। ସେଥିରୁ ବହୁତ ପରିମାଣର ଛୁଇଁ ଆମର ବାହାରି ଯାଏ ବହୁତୁ ପରିମାଣରେ ଯୋଉଟା କି ଆମେ ଖାଉ କା ନିଜେ ଖାଇବା ବ୍ୟତୀତ ଆମର ବନ୍ଧୁବାନ୍ଧବରେ ବଣ୍ଟନ କରାଯାଏ। ଆଉ ଅବଶିଷ୍ଟ ଆମର ହାଟରେ ଯାଇକିରି ବିକା ହେଇଯାଏ। ଆଉ କନ୍ କଞ୍ଚା କଦଳୀ ବି
ବହୁତୁ ଛୁଇଁ ହଉଛି ଆମ ଘରକୁ ଯିବେ ଆପଣ ଆସୁଛନ୍ତି ତୋ ପାଇଁ ବି କିଛି ଛୁଇଁ ଆଣିପାରିବେ ଆ ମର ତ ଏପଟେ ଛୁଇଁ ର ଅ ଗଛ ଯେହେତୁ ନାହିଁ। ମୁଁ ବି ଟିକେ ଖାଇପାରିବି।
ନିଶ୍ଚିନ୍ତ ଆପଣଙ୍କ ପାଇଁ ସଜନା ଛୁଇଁ ସଜନା ଶାଗ ଆମର ଖଡା ଶାଗ ବି ଲାଗିଛି ସେ ସବୁ ନେ ଧରି କରିକି ଯିବ ବୁଝିଲେ ଆଉ ଆମର କଞ୍ଚା କଦଳୀ ବି ହୁଏ କଞ୍ଚା କଦଳୀ ହୁଏ। ପାଚିଲା କଦଳୀ ହୁଏ ଦୁଇଟାଙ୍କ ହୁଏ। କଞ୍ଚା କଦଳୀ କେବଳ କଞ୍ଚା ଭାଜିକି ଖାଇହବ। ସେଟା ପାଚିଲେ ଭଲ ଲାଗିବନି କିନ୍ତୁ ପାଚିଲା କଦଳୀ ଯୋଉଟା ସେଟା ପାଚିଲେ ହିଁ ଭଲ ଲାଗେ କଞ୍ଚାବି ଖାଇ ହବ କିନ୍ତୁ ପାଚିଲେ ଭଲ ଲାଗେ।
ଆପଣଙ୍କର ଜାଣିଥିବେ ତ ଆପଣଙ୍କର ଶରୀରକୁ ଥଣ୍ଡା କରିବା ପାଇଁ ଆପଣ କିଛି ପଇଡ଼ ପାଣି ଏଇ ପିଅନ୍ତୁ। ଯାହା ତ ଜାଣିଥିବ ଆମର ତ ପଉଳ ତ ଆମ ବାରିରେ ବହୁତ। ପଇଡ଼ ଅଛି ଆପଣଙ୍କର ଯଦି ଦର କାରେ ମତେ ବି କିଛି କହିପାରିବେ ମୁଁ ବି ପଇଡ଼ ଦେଇପାରିବି।
ନିଶ୍ଚିନ୍ତ ମୋର ପ ମାନେ ପଇଡ଼ ତ ସବୁଦିନ ଗୋଟେ ଲେଖା ପିଇଲେ ଦେହ ପାଇଁ ବହୁତ ଭ ଉ ପକାରିତା ମିଳିଥାଏ ପଇଡ଼ ରୁ ହେଲେ ପଇଡ଼ ଆ
ଯେମିତି କିି ଜଣ୍ଡିସ୍ ନ ପେଟରେ ଯଦି ଥଣ୍ଡା ଦିନିଶ ହୁଁ। ପେଟ ଥଣ୍ଡା ହେଲେ ଶରୀର ସୁସ୍ଥ ହୁଏ ଆପଣ ହୁଁ ଆପଣ ଯେହେତୁ ପଇଡ଼ ପିଅନ୍ତୁ ଦିହର ସୁସ୍ଥ ରଖନ୍ତୁ।
ଆଜ୍ଞା ନିଶ୍ଚିନ୍ତ ପଇଡ଼ ଆପଣ ଆପଣଙ୍କର ଚମହାର ଯେବେ ଆସି ପାରିଦେବେ ଆପଣ ଦୁଇ ଚାରୋଟି ନେଇକି ଆସିବେ ଆମ ଏପଟେ ଆମେ
କହିବେ ଯଦି ମୁଁ ବି ବହୁତ ପ ପରିମାଣରେ ପଇଡ଼ ନେଇକି ଯାଇପାରିବି ପରି ଏ ପଇଡ଼ ଆଉ ଯେହେତୁ ପନିପରିବା ମୋ ବାରିରେ ବହୁତ ହେଇଛି ଯେହେତୁ ଆପଣଙ୍କ ପାଇଁ ଧରିକି ନେଇକି ଯାଇପାରିବି।
ନିଶ୍ଚିନ୍ତ ଆପଣ ନେଇକି ଆସନ୍ତୁ କେବେ?
ଯଦି ମୁଁ ବହୁତ ଖୁସି ହେବି ଯେ ମୁଁ ପନିପରିବା ଖାଇକି ଆପଣ ସୁସ୍ଥ ସବଳ ହେଇକିଣି ଆପଣଙ୍କ ଶରୀରକୁ ଠିକ ଭାବରେ ରଖିପାରିବେ।
ଆଜ୍ଞା ଆପଣ ଅପରାହ୍ନ ସନ୍ଧ୍ୟାରେ ଆସନ୍ତୁ। ମୁଁ ବି ଫାଙ୍କା ଥିବି ଆପଣ ପନିପରିବା ନେଇକି ଆସିବେ। ଆମେ ଟିକେ ବସିବା କଥାବାର୍ତ୍ତା ହେବା ବୁଝିଲେ।
ଆଜ୍ଞା ବନ୍ଧୁ ଯେହେତୁ ପନିପରିବା ଆପଣ ଖାଇକି ଆପଣଙ୍କ ପରିବାରୋକ କହିବେ ଯାହାଦ୍ଵାରା କି ଆଉ ଯଉ ଆ ବଜାରରୁ ଆଉ କିଛି ପରିବାର ଆଣିବାର ଆବଶ ଶ୍ୟକତା ନାହିଁ ଆପଣଙ୍କ ବଡ଼ିରେ ସବୁ ପନିପରିବା ରହୁଛି ଯେହେତୁ।
ଆଜ୍ଞା ଆପଣ ପନିପରିବା ନେଇକି ଆସିବେ ଶୁଣିଲି ବହୁତ ଭଲ ଲାଗିଲା।
ଆଉ ଯଦି କହିବେ ମୋର ବହୁତ ଓ ଚାରା ଅଛି ଯେମିତି କିି ଆମର ଲଙ୍କା ଭେଣ୍ଡି କଦଳୀ ଯୋଉ ଆମର କଦଳୀ ଗଛ। ଆମର ଯେତିକ ଫୁଲ ଗଛ ଚାରା ଆପଣଙ୍କ ପାଇଁ ନେବି କିି ବନ୍ଧୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନେଇକି ଆସିବେ ମୁଁ ବି ଆମ ବାଡିରେ ଲଗେଇବି। ସେଥିରୁ ପନିପରିବା ନିଜେ ବି ଖାଇବି ଆମ ସାହିରେ
ବହୁତ ଭଲ ହବ ଆପଣ ଖାଇବେ। ଯେହେତୁ ମୁଁ ଅପରା ଦିନ ଯିବି ଆପଣଙ୍କୁ ସବୁ ପନିପରିବା ଆଉ ଫୁଲ ତ ଚାରା ନେଇକି ଆପଣଙ୍କୁ ଦେଇପାରିବି ଧନ୍ୟବାଦ ବନ୍ଧୁ ରହୁଚି।
ଆ୍ା